ହ୍ୟାଲୋ।
ହଁ ହ୍ୟାଲୋ।
ହୁଁ କଣ କରୁଛୁ?
ଏଇ ବସିଥିଲି ତମେ?
ହଁ ମୁଁ ବି ଶୋଇ ପଡିଥିଲି ତ ଏବେ ଟିକେ ହେଲା ଉଠିଲି ଆଉ।
ଓହୋ ଆଉ ଖାଇଛ ନା ଖାଇନ?
ହୁଁ ଖାଇକି ଶୋଇଥିଲି, ତୁ ଖାଇଛୁ?
ହଁ ମୁଁ ଖାଇକି ଶୋଇଥିଲି ଉଠିଲି ତ
ହୁଁ ହୁଁ ଆଉ କଣ କରୁଥିଲୁ ଏବେ?
ଏଇ ଶୋଇକି ଉଠିଲି ଯାଉଛି କଣ କରିବି ଆଉ।
ହୁଁ, ହଁ ମୁଁ ବି ଶୋଇକି ଉଠିଲି ଆଉ। କଲ କରିଥିଲି କି ଦୁର୍ଗା ପୂଜା ତମ ଆଡେ ହଉଛି କି ନାଇଁ ବୋଲି।
ହଁ ଆମର ତ ଆଡେ ଫେମସ ଦୁର୍ଗା ପୂଜା ଆଉ।
ହୁଁ ହୁଁ ମାର୍କେଟ ଉପରେ ନା କଣ ଏମିତି ଗାଁ ଭିତରେ ହଉଛି।
ଗାଁ ଭିତରେ ମାନେ ଆମର ହଉ ଯୋଉ ଭୁବନ ଟା ନୁଁ କି ଗୋଟେ ଗାଁଟେ ନଉଁ କି ଏଇଟା
ହୁଁ।
ସେଠି ତ ହଉଛି ଆମ ଘରେ ବି ଆମର ଖଣ୍ଡା ଖେଳ ହୁଏ ଆମ ଘର ପାଖରେ ଆମ ସାହିରେ ହୁଏ। ଆ ମାନେ କଣ କହିଲ ଆମ ଭୁ ଭୁବନରେ ହେବ ଯଉ ଦୁର୍ଗା ପୂଜା ଯେତେବେଳେ ହବ ସେତେବେଳେ ମାନେ ନଅ ଦିନି ଦଶ ଦିନିଆଙ୍କ ନଅ ଦିନିଆଙ୍କ ସବୁ ଅବତାର ନେବେ ଠାକୁର।
ହୁଁ ହୁଁ।
ମାନେ ସେଇଭୁଡା ସବୁ କଣ ମୂର୍ତ୍ତି ସବୁ କରାହେଇଥିବ ତାପରେ ଏ ରାତିରେ ଯୋଉ ଉ ଦୁର୍ଗା ପୂଜା କ ଇଏ ହୁଏନି କି ରାବଣ ପଡି ହୁଏନି କି?
ହୁଁ ହୁଁ ଡାବଣ ପୋଡି ହୁଏ।
ରାବଣ ବୋଡି ଏପଟେ ଆମେ ଯିବୁ ସକାଳୁ ସକାଳୁ ଯିବୁ। ଉ ଦେଖିବୁ ଆମର ଏଠି ବଳଦ ଯାତ୍ରା ହୁଏ। ବଳଯାତ୍ରା ଦେଖିବୁ ଯିବୁ ସକାଳୁ ସକାଳୁ ବଳ ମାନଙ୍କ ମା ଯୋଉ ହାର ପିନ୍ଧେଇକି ତାକୁ ବଢିଆ ସଜେଇକି ସ ବୁଲଉଥିବେ ଗାଁ ଡାଙ୍କ ବୁଲଉଥିବେ ତାପରେ ସେଡୁ କଣ?
ହଁ ନାଇଁ ସେମାନେ କ ଆଉ କିଛି କ୍ଷତି କରନ୍ତିନି ମାରନ୍ତିନି।
ନାଇଁ ନାଇଁ।
ଓହୋ ତାଙ୍କୁ ତାହେଲେ ଟ୍ରେନିଂ ବୋଧେ ଦିଆଯାଇଥାଉ।
ହଁ ତାଙ୍କୁ ଦି ତିନି ଦିନ ଆଗରୁ ଆଣିକି ମାନେ ଯାହା ବଳଦ ହେଇଥିବ-
ହଁ।
ଯାହାର ମାନସିକ ଥିବ ତାଙ୍କର ଆଣିକି ଦୁଇ ତିନି ଦିନି ଆଗକୁ ରଖିବେ ଖାଇବାକୁ ପିଇବାକୁ ଦେବେ ମାନେ ମାସେ ଦଶ- ମାସେ କି କେଜାଣି ଆଗରୁ ଆଣିକି ରଖି ଖାଇବା ପିଇବାକୁ ଦେଇକି ମୋଟା କରିଥିବେ। ବଳଦ ଯାତ୍ରା ହବ ତାପରେ ଏଠୁ କଁ ଛା ହୁଏ କୋଉ ବଳଦ ମାନେ ଭଲ ଇଏ କଲା ସେ ଏରା ସବୁ ବାଛା ହୁଏ ଦିଆ ହୁଏ ବି ହେ ପୁରସ୍କାର ବି ଦିଆ ହୁଏ।
ଓହୋ ହଁ ଆମ ଆଡେ ତ କାଁଇ ଏମିତି ହୁଏନି ବଳଦ କିନ୍ତୁ ଏମିତି ଯେମିତି ପାଳନ କରାଯଏ କରାଯାଏ ମୂର୍ତ୍ତି ବି ବନାଯାଏ। ଦଶହରା ଦଶ ଦିନ ଯାକ ଏମିତି ପାଳନ କ ଯେମିତି ତୁ କହିଲୁ ତମ ଗାଁରେ ବି ଖଣ୍ଡା ଖେଳନ୍ତି। ଆମର ବି ସେମିତି ଆମର ଗାଁ ମିଶିକି ମାନେ ଗୋଟେ ଗାଁ କିନ୍ତୁ ଏମିତି ଭାଗ ଭାଗ ହେଇଯାଇଚି ତିନିଟା ଜାଗାରେ ଗାଁ ଯୋଉଟା ଆମ ଏଟେ ଯୋଟେ ଆମ ଗାଁ ନା ଗୋଟେ ନା। ଏମିତି ମଝି ସାାଇମିତି ବ ଭଲ ଗଲେ ସାାଇ ଅଛି ତ ସବୁଡ ପୁରା ବୁ ବୁଲି ବୁଲି ଆସିକି ଆମ ଘର ସାମ୍ନା ମନ୍ଦିରଟା ମନ୍ଦର ଭିତରେ ଖଣ୍ଡା ଖେଳନ୍ତି ଆଉ ତାପରେ ଯେମିତି ଗାଁ ରେ ଯାତ୍ରା ଫାତ୍ରା ହୁଏ। ପଡେ ସବୁ ଯେମିତି ଯାହା ସେ ସବୁ ପଡେ ଗୁପଚୁପ୍ ଆଇସ୍କ୍ରିମ ଏ ସବୁ ଖାଇବା ଜିନିଷ ବି ପଡେ। ସବୁ ସାଙ୍ଗ ହେଇକି ଯାଉ ଆଉ।
ନାଇଁ ଆମର ସେମିତି ନୁହଁ ଆମର ଯଉ ନଅ ଆଠ ଆଠ ଦିନ ଅଷ୍ଟମୀ ନବମୀ ଦଶମୀ ତିନି ଦିନି ଯାଙ୍କ ମାନେ ଗୋଟେ ପଥର ଆଣିକି ସବୁ ଯୋଉ ସବୁ ଲୋକ ମରିଗଲେଣି ସେମାନେ ଆଣି ଗୁ ପ ପଥର ରଖିଛନ୍ତି ଛୋଟ ଛୋଟ ପଥର କାଳେ ରଖିଥିଲେ ଆଉ ବଡ ବଡ ହଉଛି ମାନେ ବର୍ଷ ବର୍ଷ ପୂଜା ହଉଚି ଯେତେବେଳେ ବଡ ହଉଚି କହୁଚନ୍ତି ପଥର ଗୁଡା ବଡ ହଉଚି ସେଠି ପୂଜା କରିବେ ଯୋଉ ଅଷ୍ଟମୀ ଦିନ ନବମୀ ଦିନ ଦଶମୀ ଦିନ।
ହୁଁ।
ଆଉ ସେ ପଥରକୁ ପୂଜା କରିବେ ପୂଜା କରିକି ସେ ପଥରକୁ ଟେକନ୍ତି। ଟେକିବେ ତାପରେ ଟେକିବେ ତା ଯିଏ ଜିତିବ ମାନେ ବାଜି ଲଗାନ୍ତି ପଇସା ତୁ ଯଦି ଏ ବଡ ପଥର ଟା ଟେକିଦବୁ ତାହେଲେ ପାଂଶ ଶ ଟଙ୍କା ଦିଆହବ ଏତି ପଇସା ବାଜି ଲଗେଇବେ। ତାପରେ ଆ ଏ ଗାଁ ସାହି ଛୁଆ ଖେଳନ୍ତି। ଆଉ ତାପରେ। ଖଣ୍ଡା ଖେଳିବେ ଯେେବେଳେ ଖଣ୍ଡା ଟା ଗାଁ ସାରା ବୁଲେଇବେ ସମସ୍ତଙ୍କ ଆମର ଘର ଘରକା ଖଣ୍ଡା ନା।
ହୁଁ।
ଗାଁ ଟା ଙ୍କ ବୁଲେଇବେ ସମସ୍ତେ ଖଣ୍ଡା ନିଜ ନିଜ ଖଣ୍ଡା ଧରିକି ଗାଁ ଟାଙ୍କୁ ବୁଲେଇବେ ତାପରେ ଯୋଉ ଦଶହରା ପଡ଼ିଆ ଆମର ଗୋଟେ ଅଛି
ହୁଁ।
ଦଶହରା ପଡିଆରେ ନେଇକି ଖଣ୍ଡା ଥୋଇକି ପୂଜା କରିବେ। ତାପରେ ପୁଣି ସେଠୁ ଖଣ୍ଡା ଏଠି ପୂଜା କରି ନେଇଥିବେ ପୁଣି ସେଠି ପୂଜା କରିବେ ତାପରେ ଆଣିବେ ଆମ ଦୁଆରେ ଆମର ଦାଣ୍ଡ ଅଛି ସେ ଦାଣ୍ଡରେ ହିଁ ଦାଣ୍ଡରେ ଖେଳିବେ ଖଣ୍ଡା।
ଓହୋ ଭଲ ହଉଛି ଆଉ କଣ ଆମ ଆଡ ତମତି ବଳଦ ତ ମୁଁ କେବେ ଦେଖିନି ଆଉ ତମର ସେଇଆଡେ ହଉଛି ଯାହା ଗୋଟେ ଏଇଟା ନୂଆ ପ୍ରକାର
ଏଇ ବର୍ଷ ଆସିବ ନହେଲେ ଦେଖିକି ଯିବ।
ହୁଁ ହୁଁ ଯିବୁ। ଆଉ ଗୋଟେ ସାଙ୍ଗଟେ ବି ସେଇ ଏରିଆରେ ତ ସିଏ ବି ଏମିତି ଡାକୁଥିଲା ଯିବା ପାଇଁ।
ହଁ ବ ବଳର ଯାତ୍ରା ଦେଖିବ ଏଠି ପୁଣି ରାବଣ ପୋଡି ହୁଏ। ବଡ ବଡ ରାବଣ କରାଯାଏ ରାବଣ ପୋଡନ୍ତି।
ହଁ ଆମର ବି ଆଡେ ରାବଣ ପୋଡି ହୁଏ। ରାବଣ କେମିତି ପୋଡନ୍ତି ବାଣ ରେ ନା କଣ ଦେଇକି?
ହଁ ବାଣରେ ନା।
ସେଟା ଲଗେଇକି ଫୁଟାଯାଏ ଜଣଙ୍କୁ ଡାକ ଯାଇଥାଏ ଯିଏ ମାନେ ଅଛନ୍ତି ଯେମିତି ସରପଞ୍ଚ କି ଯିଏ ମେନ୍ ଥାଆନ୍ତି ତାଙ୍କର କିମିତି ଡ଼ାକା ଯାଏ ସିଏ ଲଗାନ୍ତି ଆଉ।
ନାଇ ଆମର ଡକା ହୁଏ ଯୋଉ ଆ ଯୋଉ ଯିଏ କଣ କହିଲ ଏମଏଲେ ଯିଏ ନୁହ
ହୁଁ ହୁଁ ଏମେଲେ
ଏମଏଲେ କୁ ଡକାଯାଏ ସିଏ ଆସି କିଏ କରନ୍ତି। ଏଇଟା ଆମର ବ୍ଲକରେ ହଉଛି ନା।
ହଁ ପୁରା ବଡ ଆକାର ହଉଛି ଆଉ।
ହଁ।
ଆଉ ଯୋଉ ଯାତ୍ରା ଆକା ସବୁ କଣ ପଡେ ପାଣ୍ଡାଲ କରିକ ସେ ସବୁ ପଡୁଛି କି ନାଇଁ?
ହଁ ସବୁ ପଡୁଛି ନା ବେଲୁନ ଫେଲୁନ ଇଏବେ ପୁରା ଆମର ଏଇଠି ପୁରା ଭିଡ ମାନେ ଯିବ ଯଦି ଏ ଭିତରକୁ ଗାଁ ଭିତରକୁ ଭୁବନ ଗାଁ ଭିତରକୁ ସବୁଠି ତ ଭିଡ। ଗାଡି ନବାକୁ ବି ଜାଗା ନଥିବ।
ଓହୋ ସେଇଟା ପରା ଫେମୋଷ ସେମିତି ଆଉ ସେଇଭଳିଆ ହଉଛି ଆଉ।
ହଁ ଲୋକ ମାନେ ଚାଲି ଚାଲି ବି ଯାଆନ୍ତି ଭାରି।
ଓହୋ। ଆଉ ତମେ ସେଦିନ ବୁଲିଯାଅ ସବୁଆଡେ ସାଙ୍ଗମାନେ ସବୁ ଆସନ୍ତି?
ନା ମୁଁ ମୋ ବାବାଙ୍କ ସାଙ୍ଗେ ଯାଏ ନା ସାଙ୍ଗମାନେ ତାଙ୍କର ଅଲଗା ଯାଆନ୍ତି ମୁଁ ବାବାଙ୍କ ସାଙ୍ଗେ ଯାଏ।
ଆମ ଘରେ ଅଧ ସାଙ୍ଗମାନାଙ୍କ ସାଙ୍ଗେ ଛାଡନ୍ତିନି ଆଉ।
ଓହୋ ହଁ ହଉ ଭଲ ପରିବାର ସାଙ୍ଗେ ଗଲେ ଭଲ ବି।
ହଁ କିଏ ଭଲ କିଏ ଖରାପ କାହା ସାଙ୍ଗେ କନ ପାଇଁ ଛାଡିବେ?
ହଁ।
ସେଇ ଯୋଗୁଁ ଛାଡନ୍ତିନି।
ଆମର ବି ଆମ ଘରକୁ ଯୋଉ ମାନେ ମୋ ପିସି ଯିଏ ମାନେ ବାବାଙ୍କ ଭଉଣୀ ଯୋଉ ଅପା ମୋ ଅପା ଯିଏ ଆସି ଥିଲା ଆମେ ମିଶିକି ଭାଇ ଭଉଣୀ ଆମେ ସବୁ ଦାଦା ଙ୍କ ଝିଅ ଆମେ ସବୁ ସବୁ ଭାଇ ଭଉଣୀ ମିଶିକି ଯାଉ ଆଉ।
ଓହୋ ନାଇଁ ଆମ ମୋ ଅପା ଝିଅ ବି ଆସିଲେ ଆମେ ବି ମିଶିକି ଯାଉଯେ କିନ୍ତୁ ବାହାର ଲୋକଙ୍କ ସହ ଛାଡନ୍ତିନି ତା ଭଲ ଅଛି ଖରାପ ଅଛି
ହଁ ହଁ।
ସେଇ ଯୋଗୁ ଛାଡ଼ନ୍ତିନି। ଆମେ ସ୍କୁଲେ ଆମେ ସ୍କୁଲରେ ବି ଯାଉଯେ ପିକ୍ ପିକନିକ୍ ସ୍କୁଲରେ ଗଲେ ଛାଡନ୍ତି ସାର୍ ମାମ ମାନେ ଯାଆନ୍ତି।
ହଁ ସାର୍ ମାନେ ସହ ଗଲେ ତାଙ୍କ ଗାଡିଆନ ହିସାବରେ ସେମାନେ ରହିଲେ ଆମର।
ହୁଁ ସେଥି ଯୋଗୁ ଛାଡନ୍ତି, ଆଉ ଏମିତି ସାଙ୍ଗସା ସାଥି ମାନଙ୍କ ଭିତରେ ଛାଡନ୍ତି, ନା ଆମର ବି ସାଙ୍ଗସାଥି ମାନେ ଯାଆନ୍ତିନି ଏମିତି।
ହୁଁ ହୁଁ। ଆମର ତ ସେମିତି କରାଯାଏ, ଯୋଉଠି ଆମର ପୂଜା ହୁଏ ତା ଆଗୁରୁ ମାନେ ଏମତି କିଛି ଦିନି ଥାଏ। ପୂଜା ପଣ୍ଡା ପାଣ୍ଡାଲ ସବୁ ମାନେ ପେଣ୍ଡାଲ ଟା ପୁରା ସଜା ଯାଏ ଆଗ। ସବୁ ମାନେ ଗାଁ ପିଲାମାନେ ମିଶିକି ସବୁ ସେମାନେ ସବୁ ଚାନ୍ଦା ଦେଇଥାନ୍ତି, ଗାଁ ତରଫରୁ କିଛି ଆସେ ଏମିତି ଯୋଉମାନେ ସରପଞ୍ଚ ହୁଅନ୍ତୁ, କି କିଛି ସେମାନେ ସେମାନେ କିଛି ଦେଇଥାନ୍ତି ଖୁସିରେ ପୂଜା ପାଇଁ, ତାର କିଛି ସେ ପୂର୍ବରୁ ଏମିତି ପେଣ୍ଡାଲ ସଜା ହୁଏ। ତାପରେ ରୁ ସବୁ ଲାଇଟ୍ ଯେମି ସବୁ ଲାଗେ, ସେ ସବୁକୁ ଏ ଡାକନ୍ତି ଯେମିତି ଯାତ୍ରାରେ ଡାକନ୍ତିନି ବାହାରୁ। ସେ କିିଛି ଦିନି ସେମିତି ହୁଏ, ତାପରେ ଏଇ ଯୋଉ ସପ୍ତମୀ, ଅଷ୍ଟମୀ, ନବମୀ ଏମତି ପୂଜା ହୁଏ, ନବରାତ୍ରି ଯୋଉ ଦିନ ଗାଁରେ କିଛି ଜଣ ବି ଏମତି କରନ୍ତି ପୂଜା ସେଦିନ। ଭୋଗରାଗ ସବୁ ନେଇକି ଯାଆନ୍ତି, ଆଳତି ବି ଯୋଉ ସନ୍ଧ୍ୟାବେଳକୁ ହୁଏ। ଏମତି ସବୁ ଗାଁ ଲୋକ ମିଶିକି ଯାଇକି ବହୁତ ସେଇ ଦିନ ଭିଡ ହୁଏ, ଯୋଉଦିନ ମାନେ ଆଳତୀ ଦେଖିବା ପାଇଁ ଅଧିକାଂଶ ଲୋକ ଯାଆନ୍ତି।
ଓହୋ ସେଠି ବୋଧେ ଭଲ ହୁଏ।
ହୁଁ ତମର ତ ସେଠି ବି ଆହୁରି ଭଲ ହଉଚି, ଆମର ତଏଟା ଗାଁ ଭିତରେ ହଉଛି ଏତେ ବି ନାଇଁ। କିନ୍ତୁ ସେଇଭଳି ହଉଛି ଆଉ, ମାନେ ଗାଁ ଭିତରେ ଯେମ ଯେତିକି ଭିଡ ରହିିବା କଥା ହଉଛି ଆଉ।
ଓହୋ।
ଆଉ କଣ ସବୁ ସେଦିନ ବନା ହୁଏ ଘରେ ଖାଇବା ପାଇଁ?
ଆମର ତ ପିଠାପନା ବନା ହୁଏ ସବୁ। ଯୋଉ ଚକୁରି ପିଠା ତ ସେଟା ଆଗେ, ସେଟା ମୋ ବାବାଙ୍କ ଫେବରାଇଟ୍ ଯେହତୁ ସେଟା ଆଗେ। ଆଉ ତାପରେ କାକେରା ପିଠା ବନାହୁଏ, ମଣ୍ଡା ପିଠା ବନାହୁଏ। ଆଉ ଆଉ କଣ ଏମିତି ସବୁ ପିଠା ବନା ହୁଏ ଆଉ।
ହଁ ଆମର ବି ଇଆଡେ ସେମିତି ହୁଏ। ଆଉ ସେଇଥି କୁହନ୍ତିନୀ ଆମର ବି ଗାଁରେ କଣ ଆମେ ଗାଁ ଭିତରେ ରହୁଛୁ, ଏମିତି ନିଜ ଘର ଚାରିପାଖରେ ନିଜ ପରିଷ୍କାର କରୁ, ଆମର ସେଇ ଯଉ ଯେତେବେଳେ ପୂଜା ପାଖ ଖେଇ ଆସେ, ଜଣଙ୍କୁ ଡାକନ୍ତି ଝାଡୁଦାର ଭଳିଆ ସେମାନେ ସବୁ ପୁରା ଗାଁ ଟା ଟୋଟାଲ ଚାରିଆଡେ ପୁରା ପରିସ୍କା ର ଅଲଗା ଗାଁ ରେ ବି ଆସନ୍ତି ନା ତ ଗାଁ ଟୋଟାଲ ପୁରା ସବୁଆଡୁ ପରିଷ୍କାର କରନ୍ତି, ଲୋକମାନେ ମିଳିିମିଶିକି ସବୁ କାମ ସମସ୍ତ ଯାହେଲେ ଗୋଟେ ଦିଅନ୍ତି କାମ କିଏ ଠାକୁରଙ୍କୁ ପାଇଁ ମାଳ ଗୁନ୍ଥିି ଦିଅନ୍ତି, ଏମିତି ସବୁ ମିଶୀକି ଗୁନ୍ଥନ୍ତି ଆମର ଗୋଟେ ଗୋଟେ ବଡ ଭାଗବତ ଘର ଗୋଟେ ଅଛି, ସେଇଟି ମିଶିକିଏ ମାଳ ଗୁନ୍ଥି ଦିଅନ୍ତି ମାଙ୍କ ପାଇଁ ସବୁ ଲାଇଟ ଫାଇଟ୍ ସବୁ ସଜା ସଜି ଏମିତିି ଚାଲେ ଆଉ।
ଆଉ ତମେ ମାଳ ଗୁନ୍ଥ ନା ଗୁନ୍ଥନି?
ହୁଁ ମିଶିକି ଏମିତି ଗୁ ଗୁନ୍ଥୁ ଆଉ, କେତେବେଳେ ଦିଦି ହେରିକା ଆମେ ସବୁ ଏମିତି ମିଶିକି ବନେଇ ଦଉ ମାଳ ଆଉ।
ତମ ଘର ପାଖରେ କି ହୁଏ?
ଉୁଁ ଘର ପାଖରେ ନାଇଁ ଏମିତି ଗାଁ ପାଖରେ, ଯେ ଆମ ଗାଁରେ ଯୋଉ ଦି ତିନି ଜଣ ଝିଆମାନେ ଯୋଉ ମାନେ କୁହନ୍ତି କହନ୍ତି ଆସିଦବ ଟିକେ ଗୁନ୍ଥିଦବ, ଆମେହେଲେ ମିଶିକିରି ଗୁନ୍ଥିକିରି ନେଇଦଉ ସେଠିକି ଯୋଉଠି ପୂଜା ହୁଏ।
ଓହୋ।
ଆଉ କଣ? ଦଶହରା ଯୋଉ ଦୁର୍ଗା ପୂଜା ଯୋଉ ହୁଏନି କି ଦଶହରା କୁ।
ହଁ।
ଦଶମୀ ଦିନ ଆମର ହେମିତି ସିନ୍ଦୁର ଏମିତି ଗୋଟେ ଖେଳ ହୁଏ, ଗାଁ ରେ ସମସ୍ତେ ଯୋଉ ଖଣ୍ଡା ଖେଳନ୍ତି ଗୋଟେ ସିନ୍ଦୁର ଏମ୍ତି ଆଣିଥାନ୍ତି, ରଙ୍ଗର ସବୁ-ସବୁ ରଙ୍ଗରେ ସିନ୍ଦୁର ଖେଳ। ପରସ୍ପରକୁ କଣ କରନ୍ତି କହିଲ, ସେଦିନ ଏମ୍ତି ଲଗେଇ ଦିଅନ୍ତି, ସିଏ ଯିଏ ଯାହା ଗାଲରେ ଲଗେଇଦବ ବଡ ମାନେ ତାଙ୍କ ପାଦରେ ଏମ୍ତି ଲଗେଇ ଦେଇକି ଖେଳନ୍ତି ସେଇଟା ଆଉ।
ହଁ ଯେ ତମର ବା ସେଠି କଣ ପାଇକ ଖେଳ ବି ହୁଏ ସେପଟେ?
ହୁଁ ଆମର ଏପଟେ ପାଇକ ମାନେ ଅଛନ୍ତି। ସେମାନେ ସବୁ ଖଣ୍ଡା ଧରିିକ ଖେଳନ୍ତି, ଆମର ତ ଖେଳୁନି ସେମାନେ ମାନେ ପାଇକ ଆଉ ସେମାନେ ଖେଳନ୍ତି ଆଉ।
ସେପଟେ କଣ କେମ୍ତି ଖେଳନ୍ତି?
ଉୁଁ ସେପଟେ ହେଇ ସେମ୍ ଖଣ୍ଡା ଧରିକି ଖେଳନ୍ତି ଆଉ। ଖଣ୍ଡା ଧାରିକି ତାଙ୍କ ଭି ତେରେ ଖେଳନ୍ତି ଠାକୁରଙ୍କ ସାମ୍ନାରେ ଆମର ସେପଟେ ମଙ୍ଗଳା ମନ୍ଦିର ଅଛି, ସେଇ ସାମ୍ନାରେ ଖେଳନ୍ତି ଆଉ।
ତମେ ଯାଅ ନା ଦେଖିବାକୁ ଯାଅନି?
ହଁ ଯାଉ ଦେଖିଆ ପାଇଁ।
ଆଁ ସେଇଟା ବା ସେପଟେ କଣ ଫେମସ୍ ପାଇକ ଖେଳ।
ହଁ ଏପଟେ ଆମର ଖେଳା ହୁଏ ପାଇକ ମାନେ ଅଛନ୍ତି ବହୁତ୍। ହଉ ମୁଁ ଯାଉଚି କଣ କରିବି, ତତେ ପରେ ଲଗେଇବି ହେଲା।
ହଉ-ହଉ।